ହ୍ୟାଲୋ, ହଁ ସୁବିଲା? ହଁ, ମୁଁ ମୋ ଆଡୁ, କହୁଚି? ମାନେ କୋଉ ବିଷୟରେ, କଥା ହେବ ପାଇଁ?
ହଁ, ବାଲିଯାତ୍ରା ବିଷୟରେ, କଥା ହେବା ୲
ବାଲିଯାତ୍ରା ଯେ, ମୁଁ ମୋ ଆଡୁ, ଗୋଟେ ଆମ ମାନେ, ଆମର ଏବେ ମାନେ, ଯୋଉ ଏ ବର୍ଷ ରଜ ଦୋଳି, ନୂଆ କିରି ଫାଷ୍ଟ କରି, ଆରମ୍ଭ ମହୋତ୍ସବ ଟା, ହେଲା ତ ୲ ମୁଁ କିଛି କହିବି, ତାପରେ ଆପଣ କହିବେ, ଆଉ- ହଁ, ଆମର, ଏ କଣ କହିଲ, ଏ ବର୍ଷ ସବୁଆଡେ ତ ରଜ ମହୋତ୍ସବ, ପାଳନ ହଉଚି। ଆମ ଏ ପଟରେ, ହେଇନଥିଲା ୲ଏଇ ବର୍ଷ, ଆମର ସବୁ ଝିଅ ସବୁ ମିଶେଇ, ଗୋଟେ ମିଟିଂ କରି, ସମସ୍ତେ ଏକଜୁଟ ହେଇକି, ଗୋଟେ ରଜ ମହୋତ୍ସବ, କରିବା ପାଇଁ ଅ, ମାନେ ସେମାନଙ୍କ ଭିତରେ, ସମସ୍ତେ ଚାନ୍ଦା ଆଦୟା, କଲେ ୲ଆଉ ପ୍ଲସ, ଯୋଉ ଝିଅ ମାନେ, ବି ବାହା ହେଇ ଯାଇଚନ୍ତି, ତାଙ୍କୁ ବି ଡାକିଲେ ୲ସେମାନେ ବି ଆସିଲେ, ଆଉ ହଉଚି ଛୋଟ, ଛୋଟ ଛୁଆ ମାନେ, ଯୋଉ ରା ଡ୍ୟାନ୍ସ, ଫାନ୍ସ କରିବେ, ତାପରେ ଆମର ଥିଲା, ସବୁ ଖେଳ ବି ଖେଳରେ ବି, ମାନେ ଭାଗ ନେବା ପାଇଁ, ସେମାନେ ବି ମିଶିଲେ ୲ ଏ ମିଶିଲେ, ତାପରେ ଆମର ସବୁ ମିଶି, ମିଶି ସମସ୍ତେ ଏଖାଡି ହେଇକି, ସବୁ ମାନେ, ରଜ ମହୋତ୍ସବରେ ସବୁ ସେତ ଟେଣ୍ଟ, ବାଲା ସିଏ ତାର ଆସିକି ସବୁ ବାଗେଇଲା ୲ ତାପରେ, ଏମାନେ ସବୁ ବତେଇଲେ ୲କେମିତି କ କଣ, କୋଉଠି କଣ, ଲାଗିବ କୋଉଠି କଣ, ହବ ଏ ସବୁ କଲେ ୲ ତାପରେ, ହଉଚି ହୋଉଚି, ଛୋଟ ଛୁଆଙ୍କ ମାନଙ୍କ ପାଇଁ, ରହିଲା ତାଙ୍କର ଵାଟି ଚାମଚ, ଡ୍ୟାନ୍ସ, ପ୍ଲସ୍ ହଉଚି ଭାଷଣ, ଆକ୍ଟିଙ୍ଗ ଇନ୍ତି ସବୁ ର ଖାଲି ପ୍ରୋଗ୍ରାମ। ଆଉ ହଉଚି ବଡ ଝିଅମାନଙ୍କର ସେମାନେ ଖେଳିଲେ ସେ ସେ ତାଙ୍କର ରଖିଲିନି। ଖାଲି ଛୋଟ ଛୋଟ ଛୁଆଙ୍କର ଡ୍ୟାନ୍ସ ଫ୍ୟାନ୍ସ ରଖିଲି। ଆଉ ହଉଚି ସମସ୍ତ ନାଚିଲେ, ମୋ ଝିଅ ବି ମୋ ଝିଅ ସାତ ଆଠ ବର୍ଷର। ସିଏ ବି ସେଥିରେ ଭାଗ ନେଇଥିଲା। ସେ ଜାମୁ ଡାଳିଆ ଡ୍ୟାନ୍ସ କଲା ମ୍ -ଭଲ ତାର ହେଲା ତାକୁ ବି ପ୍ରାଇଜି ଦେଇଥିବେ। ଆଉ ହଉଚି ବାଟି ଚମିଚରେ ସେକେଣ୍ଡ ହେଲା ତାପରେ ହଉଚି ଏମିତି କଲେ ଆ ତାପରେ ଦି ଦି ଥିଲା ଡ୍ୟାସ୍ ଗୋଟେ ରାତିରେ ହେଲା ଆଉ ଗୋଟେ ରାତି ବର୍ଷା ଘଡଘଡି ହେଲା ଆଉ କଲେନି। ତାପରେ ଖାଇବାଆ ପାଇଁ ବି ସବୁ ସ୍ ସୁବିଧା କରିଥିଲେ। ଛୁଆଙ୍କ ପାଇଁ ସନ୍ଧ୍ୟା ଟାଇମ୍ ରେ ଗୁପଚୁପ୍ କରିଥିଲେ, ଆଇସ୍କ୍ରିମ୍ କରିଥିଲେ। ଏମିତି କରି ଆଉ ଉଁ -ତାପରେ ତାର ରହିଲା ବି ଗୋଟେ ଅଛି କିଏ କଣ ଜିତିଲା କିଏ କଣ ହାରିଲା କିଏ କଣ କଣ ସବୁ ପ୍ରାଇଜ ଦେବେ ତାଙ୍କୁ ଏ-ପ୍ରାଇଜ୍ ଯେ- ଟର-ମାନେ ହେଇନି ପୋଗ୍ରାମ୍ ଟା ଅଛି କରିବେ ଟିକେ ସୁବିଧା ଦେଖି ବର୍ଷା ହଉଚି ତ ତ ଆମ ଗାଁ ରେ।
ହୁଁ ହୁଁ।
ବର୍ଷା ଟା ଲଗାତାର ରହୁଚି ଥି-ମାନେ ତିନିଟା ଚାରିଟା ବେଳକୁ ଆସୁଚି ବର୍ଷା। ସେଇଥିପାଇଁ ପ୍ରୋଗ୍ରାମ୍ ଟା ରଖିଛନ୍ତି କରିବେ ଆଉ ଏ ବର୍ଷା କରିଚନ୍ତି ଫାଷ୍ଟ କିରି ପୁଣି ଆର ବର୍ଷକୁ କ୍-ଦେଖିବା ଚେଷ୍ଟା କରି ଭଲ ଆଉ ଟିକେ ଆଉ ଟିକେ ଭଲ ଆକାର କରିବେ ଆଉ ଟିକେ ଏକ୍ସଟ୍ରା ଦୋଳି ଅଧିକ ଲଗେଇବେ। ଏ ବର୍ଷ ଦି ତିନିଟା ଜମା ଦୋଳି ଲଗେଇଥିଲୁ। ଆଉ ଏମିତି କଲେ ଆଉ ଆଉ ହଉଚି ତା ହେଠି ମାନେ ଆପଣଙ୍କର କଣ ବାଲିଯାତ୍ରା ପୁରା ପାଖେରେ ଘରଟା କି?
ହଁ ମୁଁ ଯୋଉଠି ରହୁଚି ବାଲିଯାତ୍ରା ପଡିଆଟା ମୋ ସାମ୍ନାଟା। ମାନେ ଯୋଉଠି ମୁଁ ଅଛି ତ ବାଲିଯାତ୍ରା ତ ବାଲିଯାତ୍ରା ତ ବହୁତ ଫେମସ୍ ମାନେ ଓଡିଶା ପ୍ରସିଦ୍ଧ। ଅଁ ସେତେବେଳେ। ଷ୍ଟାର୍ଟ ହୁଏ କାର୍ତ୍ତିକ ପୂର୍ଣ୍ଣିମାଠୁ ଏଟା ନଅ ଦିନ କି ଦଶ ଦିନ ହୁଏ। ଏକ୍ସଟେନସନ ହେଇଯାଏ ବେଳେ ବେଳେ ଦି ଦିନ ନଅ ଦିନକୁ ଏଗାର ଦିନ ଏମତି ହୁଏ ତ କାର୍ତ୍ତିକ ପୂର୍ଣ୍ଣିମା ଦିନ ତ ଫାଷ୍ଟ ଷ୍ଟାର୍ଟ ହୁଏ ସେଇ ଦିନ ଆମେ ଯାଉ ଡଙ୍ଗି ଭ ଯିବା ପାଇଁ ନଦୀକୁ ବହୁତ ଭିଡ ମାନେ ଏତେ ଭିଡ ମାନେ ବାଲିଯାତ୍ରରେ ଯେମିତି ଲୋକ ସେମିତି ମାନେ ସକାଳୁ ଗଲେ ପୁରା ବହୁତ ସାରା ଲୋକ ସେଠି ସେ ଏତେ ଭିଡ ଭିତରେ ଆଉ ସକାଳୁ ଟାଇମ ମହାନଦୀର ଆଳତି ମାନେ ହୁଏ ସେଠି। ସଖାଳୁ ସଖାଳୁ। ଆଳତି ବି ହୁଏ। କେତେ ମାନେ ଆସିଥାନ୍ତି ସବୁ ବହୁତ ଆଡୁ ସବୁ ତାଙ୍କର ସବୁ ନାଚ ଗୀତ ବାଦ୍ୟ ଯନ୍ତ୍ର ସବୁ ଭଲ ଭଲ। ସବୁ ଯୋଉଠି ଯାହା ଫେମସ ସବୁ ସେମାନେ ବି ଆସି ଥାନ୍ତି ସେଠି ସକାଳେ ଆମେ ଯାଉ ଡଙ୍ଗି ଭସେଇିବା ପାଇଁ। ତାପରେ ଡଙ୍ଗି ଭସେଇ ଦଉ ସେଠି ଭୋଜିଭାତ ବି ହେଇଥାଏ ସେ ପାଖରେ କ୍ଲବ ପିଲା କରନ୍ତି ସେଇଠି ଆମେ ଖାଇକି ତାପରେ ବୁଲାବୁଲି କରିକି ଆସୁ। ଆଉ ସେଇ ଦିନର ସନ୍ଧ୍ୟାଠାରୁ ତ ନଅଦିନ ଯାକ ଚାଲିବ ବହୁତ ମାନେ ଭିଡ ଦୋକାନବଜାର ମାନେ କୋଉ ଜିନିଷଟା ନଥିବ ବୋଲି ଆଉ ମାନେ ନାହିଁ। ତା ନା ବାଲିଯାତ୍ରା। କିନ୍ତୁ ମାନେ ପୁରା ହିଁ ଆ ବହୁତ ଭଲ ଆଉ ଏତେ ସାରା ଆପଣଙ୍କ କଥା କୁହନ୍ତୁ।
ସେଇ କଁ କହିଲ ଯାହା ହଉ ଭାଗ୍ୟଟା ବହୁତ ଭଲ। ବାଲିଯାତ୍ରା ପଢିବା ପାଖ ରହୁଛନ୍ତି। ଆଉ ମାନେ ସେଠି କଣ କହିବ ଆମେ ଟିଭିରେ ଦେଖୁ ତ ଯାଇନ ତ କେବେ ଦେଖିବାକୁ ଟିଭିରେ ଦେଖି ଯୋଉମାନେ ହାତ ହାତ ତିଆରି ଜିନିଷ ବହୁତ ପଡ଼େ ଓ ଟିଭିରେ ଦେଖ? ଦେଖାଯାଉଛି ଏତେ ସୁନ୍ଦର ପାଖରେ ତ ଆହୁରି ସୁନ୍ଦର ଦେଖାଯିବ ଆଉ ତାପରେ ବୋ ଦୂର ବାଟକୁ ଯାଇକି ବୁଲାବୁଲି ଏତେ କରିକି ଆସିଲାଣି ଆଉ। ପାଖରେ ଯେହେତୁ ଆପଣ ଅଛନ୍ତିୁ ସବୁ ରାତି ଯାଉଥିବେ
ମୁଁ ତ ସବୁଦିନ ଯାଏ ସନ୍ଧ୍ୟା ସନ୍ଧ୍ୟା ହେଲେ ଆମେ ଯାଉ ଯେହେତୁ ଆମର ହଷ୍ଟେଲ ଟା ହଷ୍ଟେଲ ଆମର ସାଢେ ଆଠଟାରେ ବନ୍ଦ ହେଇଯାଏ ତ ଆମେ ସନ୍ଧ୍ୟାରେ ସମସ୍ତେ ମିଶିକି ଯାଉ। ଗଲା ପରେ ସେଠି ଦେଖ ଆଗେ ବୁଲାବୁଲି କରୁ ଆଉ ଦୋଳି ତ ବହୁତ ପ୍ରକାରର ଦୋଳି ଥାଏ ଏବେ ଏବେ ତ ସବୁ ଆହୁରି ନୂଆ ନୂଆ ସବୁ ଦୋଳି ସବୁ ଲାଗୁଛି। ମାନେ ବହୁତ ବହୁତ ଉପରେ ଏବେ ଗୋଟେ ନୂଆ ଦୋଳି ଲାଗିଥିଲା ଏଇଥରକ ଦିଟା ଦୋଳି ଗୋଟେ ସୁନାମି ଆଉ ଗୋଟେ କଣ ସେ ଦୋଳି ମୋ ମନ ମନେ ପଡୁନି ସେଟା ଲାଗିଥିଲା ତାପରେ ସେଇଠି ବି ସେ ଦୋଳି ଟା କଣ ଇଲେକ୍ଟ୍ରୋନିକ ଜିନିଷ ନା ସେ ବି କଣ ହେଲା ଯେ ଖରାପ ହେଇଗଲା ଦୋଳି ଟା ମାନେ ଅଟକିଗଲା ତାପରେ ପୁଣି ବହୁତ ଚେଷ୍ଟା ପରେ ଯୋଉମାନେ ଉପର ଥିଲେ ସେମାନଙ୍କୁ ସବୁ ଉଁ କଣ? ତଳୁକୁ ସବୁ ଆଣିଲେ।
ହୁଁ ହୁଁ ସେଇଟା ମୁଁ ଶୁଣିଛି ଦେଖ
ତାପରେ ଆମେ ତ ବହୁତ ବୁଲୁ ଆ ନଦୀରେ ଏବ ବର୍ଷ ବି ନୂଆ ବନା ହେଇଥିଲା ଡଙ୍ଗା ବନା ହେଇଥିଲା। ସେଇଠି ବି ସେମାନେ ତମେ ତା ଭିତରେ ରାତିରେ ଲାଇଟ ଫାଇଟ ସଜା ହେଇକି ଭଲସ ହେଇଥିଲା ତା ଭିତରେମେ ବୁଲିବ ଆଉ ଗୋଟେ ଲେଜର ସୋ ବି ହେଇଥିଲା ସେ ନଦୀରେ ହିଁ ଯାହା ଗୋଟେ ଭଲ ଷ୍ଟୋରି ଗୋଟେ ମାନେ ଲାଇଟରେ ହିଁ ଚାଲେ ପାଣି ଭିତରେ ଆଉ ଆ ଆଉ ଗୋଟେ ହେଇଥିଲା। ଉଁ କଣ ଆମର ଯୋଉ ଅ ମାନେ ଭାଷା ଓ ସାହିତ୍ୟ ସବୁ ଓଡିଆ ଭାଷାକୁ ନେଇକି ଏଥିଲା ସେଇଟା ହଁ ଏମିତି ସବୁ ବହୁତ ପ୍ରକାର ହେଇଥିଲା ଆଉ ସେଠି ଯାହାବି ଖାଇବା ଜିନିଷ ରେ ତ ସବୁ ଖାଇବା ଜିନିଷ ଥାଏ ପିଠା ପିଠୁ ନେଇକି ମାନେ ଯାହାବି କିଛି ତମେ ଚାହିଁବ ଖାଇବା ପାଇଁ ସବୁ ଜିନିଷ ହିଁ ମାନେ ମିଳେ ଖାଇଜିନିଷ ସବ ଗୋଷ୍ ଷ୍ଟଲ ପଡେ, ଆଉ ଆମର ଯେହେତୁ, ପାଖରେ ଆମେ ସବୁଦିନ ଯାଉ ମଞ୍ଚ ବି ଦିଟା ହେଇଥାଏ, ଗୋଟେ ଆମର ବ ଣୁଣି ମଞ୍ଚ, ଗୋଟେ ଅକ୍ଷୟ ମହାନ୍ତି ମଞ୍ଚ, ସେଥିରେ ବି ସମସ୍ତେ ଭଲ, ଭଲ କଳାକାର ମାନେ ଆସନ୍ତି, ଭଲ ସେ ମାନେ ପ୍ରୋଗ୍ରାମ ଡେଲି, ଡେଲି ହୁଏ, ଏଇଥର କଥା ଶ୍ରେୟା ଘୋଷାଲ ଆସିଥିଲେ, ଯୋଉଦିନ ଲାଷ୍ଟ ଥିଲା, ସେଇଦିନ ମାନେ, ମାନେ ଏତେ ଲୋକ ଯେ, ଏତେ ଲୋକ ମାନେ ସେ ସେନ୍ସସଲେସ ହେଇଗଲେ, ଲୋକ ମାନେ, ଏତେ ଗହଳି। ଆମେ ବି ଯାଇଥିଲୁ, ଛିଡା ହବାକୁ ବି ଜାଗା ନାହିଁ, ତମେ ଏମିତି ସବୁ ବୁଲା, ବୁଲି କରିକି ଆଶୁ, ଆଉ ଡେଲି, ଡେଲି ଯାଇକି ସବୁ ସବୁବେଳେ ଗୋଟେ ଦିନରେ ତେ ଜଣେ କିଛି ବି ବୁଲି ପାରିବନି, କାରଣ ଏତେ ମାନେ ବଡ ମେଳା ଟା ଆମେ ସାତ ଦିନ ବୁଲିକି, ଦଶ ଦିନ ବୁଲିଲେ ବି ଆମକୁ ଲାଗେ ଜେମତି, ଏମିତି ଆହୁରି ବାକି କିଛି ରହିଗଲା। ଯେତେବେଳେ ଦୋଳି ଯେତେବେଳେ ମେଳା ସରିଗଲା, ତା ପର ଦିନ ଗଲା ବେଳକୁ ଭାବୁଛୁ, ଯେ ଏଇ ଜାଗାକୁ ତ ଆମେ ଆସିନୁ, ଖୋଲା ହେଲା ବେଳେ ଦୋକାନ ଆମେ ଏତେ ଦିନ ବୁଲିକ ବି ଆମେ କଣ ମାନେ ଜାଣି ପାରୁନୁ, ଯେ ଆହୁରି ବାକି ରହିଯାଉଛି, ସବୁ ସରୁନି ଆହୁରି କେତେ ସବୁ ଯୋଉ ହୁଏ, ସେଟା ରସିରେ ଉ ଖେଳନ୍ତି, ମାନେ ଚାଲନ୍ତି, ଥାଳି ଫାଳି ଦେଇକି ସେଇଟା ବି ଗୋଟେ ହୁଏ, ଆଉ ବହୁତ ଯୋଉମାନଙ୍କର ହାତ ଗୋଡ ନଥାଏ, ସେମାନେ ବି ସବୁ ରୋଡ ମଝିରେ, ମଝିରେ ତାଙ୍କୁ ସବୁ ଲୋକ ସାହାଯ୍ୟ କରନ୍ତି, ପଇସା ପତ୍ର କିଛି ଆଉ ଯୋଉମାନେ ଜେଲରେ ଅଛନ୍ତି, ସେଇମାନେ ବି ଯାହା ଯାହା ଜିନିଷ ସବୁ ବନାନ୍ତି, ତାର ବି ଷ୍ଟଲ ହୁଏ, ଆଉ କିନର ମାନଙ୍କର ବି ଷ୍ଟଲ ହୁଏ। ଉ କୃଷି, ମତ୍ସ୍ୟ ମାନେ କଣ, ସବୁ ସବୁଠୁ, ସବୁ ଲୋକ ଆସନ୍ତି, ମାନେ ଏ ବାହାରୁ ଫରେନର ମାନେ, ଏଠି ଆମର ଆଫଗାନିସ୍ତାନ ଆଉ ବହୁତ ବହୁତ ସବୁ ଆସନ୍ତି ସେମାନେ ସେମାନଙ୍କର ଯାହା ଡ୍ରାଏ ଫ୍ରୁଟ ବଗେରା ଆଉ ବହୁତ ସବୁ ତ ଆସନ୍ତି। ଆଉ ଦୂର ଦୂରରୁ ସବୁଠୁ ଆମେ ତ ସେଇ ବୁଲୁ ବୁଲାବୁଲି କରିକି, ଆଉ ଲାଷ୍ଟ ଆଉ ଆଉ ଫେମସ୍ ତ ସେଠି ମାନେ ଆମର ବରହମପୁର ଆଚାର, ପାମ୍ପଡ଼ ଆଉ ଯାହା ଦେଶୀ ଜିନିଷ, ଯାହାବି ଖୋଜିବ, ଦେଶୀ ଜିନିଷ ଯାହାବି ତମେ ଖୋଜିବ, ସବୁ ହିଁ ପାଇବ ସେଠି। ଆଉ ଆମେ ସେଠେଇକି ଯାଉ, ଆମେ କିଣା କିଣି ଲାଷ୍ଟ ଦିନ ହିଁ କିଣା କିିଣି କରୁ ଆଗରୁ କିଣ ନ ଥାଉ ଲାଷ୍ଟ ଦିନକୁ ବୁଲାବୁଲି ସରି ଯାଇଥାଏ ତାପରେ ଲାଷ୍ଟ ଦିନ ଯିବ ଖାଲି କିଣା କିିଣି କରିବା ପାଇଁ ଆଉ ସେଇଦିନ ହିଁ ସବୁ କିଣା କିିଣି କରିକି ଅଁ ଧରିକି ଆସୁ ସେଇ ଦିନ ଯାହା ଯାହା ଦରକାର ଥାଏ ଭାରତ ରୁଚି ଏଇଗୁଡା ସବୁ ବଡ ବଡ ଷ୍ଟଲ୍ ଲାଗେ ବାଏ ୱାନ ଗେଟ୍ ୱାନ୍। ତ ଯାହାବି ତମେ ଚାହିଁବ ସବୁ ଆଣିପାରିବ।
ଏ ହଷ୍ଟେଲ ହଷ୍ଟେଲରେ ରହୁଚନ୍ତି କି?
ହଁ ହଁ ହଷ୍ଟେଲରେ ସେଇଆ ଆଉ ୱାର୍କିଁ ଓମେନସ ହଷ୍ଟେଲ ତ ସେଇଠି ରହୁଚୁ ବାଲିଯାତ୍ରା ଷ୍ଟାଡିୟମ କୁ ଲାଗିଚି ପୁରା ମାନେ ପାଖରେ ବାଲିଯାତ୍ରା ହେଲା ମାନେ ଆମ ଆମ ରୁମୁ ହିଁ ଷ୍ଟାର୍ଟ ହେଇଯାଏ ମାନେ ଦୋକାନ ବଜାର ସବୁ ପାଖରୁ ପୁରା ଷ୍ଟାର୍ଟ ହେଇଯାଏ ତ ଆମେ ଟିକେ ସବୁ ଏଞ୍ଜୟ କରୁ ଆଉ ଖୁସିରେ ଖୁସିରେ ସବୁ ସାଙ୍ଗସାଥି ମିଶିକି ଯାଉ ବୁଲାବୁଲି କରୁ ଆରାମସେ ତାପରେ ଆମର ସାଢେ ଆଠଟାରେ ବନ୍ଦ ହେଇଯାଏ ଆମେ ଟିକେ ଜଲଦି ଯାଇକି ବୁଲାବୁଲି କରିକି ଆମେ ପଳେଇ ଆସ କିନ୍ତୁ ସେତିକି ଦିନେ ଆମେ ବହୁତ ଏଞ୍ଜୟ କରୁ। ଖୁସି ଲାଗେ ଲୋକ ଦୂର ଦୂରେ ରହୁ ଯେନ୍ତି ଦେଖି ପାରୁନାହାନ୍ତି ଆମେ କିନ୍ତୁ ଯାହା ହଉ ପାଖରେ ଅଛୁ। ହଉ ଦେଖିବା ଆଉ
ହଁ ପୁରା ପ୍ରସିଦ୍ଧ ଯାତ୍ରା ଟା ନା ବାଲିଯାତ୍ରା ଟା ବହୁତ ପ୍ରସିଦ୍ଧ ଆ ହଉ ହୋଉ ହଁ ମୁଁ ରହୁ